ଶୁଭ ସକାଳ ଜୟ ଜଗନ୍ନାଥ।
ଜୟ ଜଗନ୍ନାଥ ହଁ ଭଲ ଅଛି ବର୍ଷା ତ ପୁରା ଜୋରରେ କାଚୁଛି ଆଉ।
ବର୍ଷା ଆମର ଏଇଠୁ କାଲି ରାତିରୁ ପୁରା ବହୁତ ଜୋରସେ।
ଆମର ଆଜି କୁ ବୋଧେ ପାଞ୍ଚ ଦିନ ହେଇଗଲାଣି ପୁରା ମାନେ ଶୁଖୁନି। ଦିନ ଦିନ ଭରତି ଦି ଦିନ ଆରମ୍ଭରୁ ଟିକେ ହଉଥିଲା, ବନ୍ଦ ହଉଥିଲା ଏବେ ଦି ଦିନ ତିନ ଦିନ ହେଲାଣି ଟୋଟାଲ ବନ୍ଦ ହଉନି ଦିନ ରାତି ଚାଲିଛି।
ହୁଁ ନା ଏପଟେ ବି ସେଇଆ ହଁ ହଉଛି ଯେ। ମାନେ ଗୋଟେ ଦିନ ଥିଲା ଆମେ ଯେତେଲେ ଏଇ ବର୍ଷାକୁ ହିଁ ଅପେକ୍ଷା କରିଥିଲୁ।
ହଁ ଏବେ ବର୍ଷା ହଉଛି ଯେ ଓ ହୋ ଟିକେ କମୁନି। ସବୁଠୁ ବଡ ଅସୁବିଧା ହେଲା ହଉଛି ଡ୍ରେସ ଚ ଫାତ କରିଦଉଛୁ ଶୁଖିବେ କୋଉଠି?
ଆଉ ଲୁଗା ଶୁଖିବା ପାଇଁ ଘରେ ପକେଇ ପକେଇକି ବି ଘର ସାରା ବି ମାନେ ଇଏ ଲାଗୁ
ହଁ ତ କଲେ ସେଇଟା ସେ ଲୁଗା ଗୁଡା କଣ ଟିକେ ଖରା କି ବାହାର ପବନ ନ ବାଜିଲେ? ସେଗୁଡା ଅଲ
ନଅ ବାଜିଲେ ପିନ୍ଧିବାକୁ ବି ଭଲ ଲାଗୁନି ହଁ ସେଇଟା ତ ସତ କଥା। ଫ୍ୟାନ ପବନ ରେ ଯେ ଶୁକୁଲା ଭଳିଆ ଲାଗୁଛି ଭଲ ଲାଗୁଛି।
ହଁ ମୁଁ ଆଜି ସଫା କରିଛି ବହୁତ ଗୁଡେ ଯେ କିନ୍ତୁ କଣ କରିବି ମୁଁ ଜାଣିପାରୁନି ଅଧା ସେମିତି ଘରେ ପକେଇଛି ଆଉ ଅଧା ଏମିତି ଥୋଇଛି।
ହୁଁ ସେଇଟା ବି ଆମର ବି ଆମର ବି ଘରେ ସେମିତି ପ୍ରୋବ୍ଲେମ ସମସ୍ତଙ୍କୁ ଲୁଗା ପଟା? ପୁଅମାନଙ୍କର ପ୍ୟାଣ୍ଟ ଫ୍ୟାଣ୍ଟ ଗୁଡା ସବୁ ସୁ ଖିବା ପାଇଁ ଟିକେ ଟାଇମ୍ ଲାଗୁଛି ସବୁ ଜିନିଷ ଓଦା ଓଦା ହେଇକି ସବୁ ସେମିତି ଚେଆ ଇଏ ସିଏ ସବୁଆଡେ ପକାହେଇଛି।
ତମର ଗୋଟେ କୁଆଡେ ବୁଲିବାକୁ ଯିବ?
ଆମର ଆଜି ଯିବାର ଅଛି ସେ ଜଣେ ମୋ ଭାଇର ମାଉଶୀଙ୍କ ପୁଅ ବାହାଘର ତ? ଆଜି ଆମେ ଯିବୁ ବାହାରିବୁ ସବୁ ରାତିରେ। ମାନେ ସନ୍ଧ୍ୟା ବଳକୁ ବସ୍ ଅଛି। ତାଙ୍କର ବାହାଘର ହଉଛି ବାର ତାରିଖରେ କିନ୍ତୁ ଯେହେତୁ ଛୁ ଟି ଅଛି ଶନିବାର ରବିବାର ଏଇ ଶନିବାର ରବିବାର ଯିବୁ ତ ତାକୁ ଟିକେ ବାହାଘର ଫହାଘର କାମରେ ବି ଟିକେ ସାହାଯ୍ୟ କରିବା ଭଳିଆ ହେବ ତାପରେ ପୁଣି ଆର ସ ତାରେ ବାହାଘର ସେଥିପାଇଁ ପଳଉଛି।
ଆଉ ତା ମାନେ ବି ସମସ୍ତେ ତାହେଲେ ଛୁଟିରେ ଅଛନ୍ତି।
ହଁ ଆଜି ସମସ୍ତେ ଛୁଟିରେ ଅଛନ୍ତି। ବର୍ଷା ତ ସକାଳୁ କମୁନି ଆଉ କଣ କରିବା?
ଓହୋ।
ଆଉ ଜଳଖିଆ ଫଳଖିଆ ସରିଲାଣି ସବୁ ନା ତିଆରି ଚାଲିଛି?
ନା ଖିଆ ହେଲେନି। ଖିଆ ହେଇନି ଯେ କିନ୍ତୁ ହବ ଆଉ ଖାଲି ଛୁଆ ଦିଟା ମାନେ ପୁଅଟାକୁ ଖୁଆଇ ଦେଇଛି ଝିଅ ଟାକୁ ବି ଖୁଆଇନି।
ହ
ଝିଅଟା ଖାଇନି ତାକୁ ନାଇ ନାଇ ସିଏ ଶୋଇବ କିନ୍ତୁ ସକାଳୁ ଉଠିବା ଲୋକ ମୁଁ ସଫା କରିବି ଏତେ ଗୋଟେ ଅଛି ବୋଲି ସିଏ ତିନି ଥର ଉଠିଲାଣି ମୁଁ ତା ତିନି ଥର ମାଡିବ ବସିକି ଶୁଆଇଦଉଛି ତୁ ସୋ ମୁଁ ଭାବୁ ସଫା କରିବି। କଣ ହୁଏ ନା ନ ସଫା କଲେ? ଯୋଉ ଅଫିସ ଯିବେ ପର ଦିନ ସୋମବାର ଏବେ ସିନା କାଲି ଛୁଟି ନେଇଗଲେ ଆଉ ତାଙ୍କର ସବୁ ଶନିବାର ରବିବାର ଛୁଟି।
ଆଛା ହଁ।
ଆ ତାଙ୍କର ପାଞ୍ଚ ଦିନ ଅଫିସ ତ ଉଁ ସୋ ଆମର ଅଧିକା ବର୍ଷା ହେଲା ବୋଲି କାଲି ଗଲେନି କହିଲେ ମତେ ଛୁଟି ଦେଇଦିଅ ମୁଁ ଯାଇପାରୁନି। ରେନିକୋଟ ଟା ମେନ୍ ହେଲା ଛାଡି ଦେଇକି ଆସିଛନ୍ତି ଭୁବନେଶ୍ଵରରେ।
ଓହୋ।
ନେଇକି ଯାଇଥିଲେ ଗୁରୁବାର ଦିନ ବର୍ଷା ହଉଥିଲା ବୋଲି ସେଇଠି ଛାଡି ଦେଇକି ପଳେଇ ଆସିଲେ।
ଏପଟ ତ ପ୍ର ପ୍ରଚଣ୍ଡ ମାନେ ବର୍ଷା। ଏମିତି ପ୍ରବଳ ବର୍ଷା ପୁରା।
ହଁ ସେଥିପାଇଁକା ତାଙ୍କ ଅଫିସରେ ଫୋନ କରି ମନା କରିଦେଲେ କି ଆଉ ମୁଁ ଯାଇପାରୁନି ବହୁତ ବର୍ଷା ହଉଛି ଉଁ ତା ପୂର୍ବ ଦିନ ଯୋଉ ଓଦା ହେଇଯାଇଥିଲେ ଟିକେ ଆଉ କହିଲେ ଦେହ ବି ଭଲ ଲାଗୁନି ଆଉ ଯିବିନି ଆଉ ଶନିବାର ଆଜି ଆଉ କାଲି ଛୁ ଟି ଆଜିଠୁ ଯଦି ମୁଁ ସ ଫା କଲି ତାହେଲେ ଡ୍ରେସେ ଆଜି କାଲି ଭିତରେ ଦି ଦିନରେ ଟିକେ ଶୁଖିବ ପବନ ବାଜିକିରି।
ହଁ।
ଏ ଜିନ୍ସ ଗୁଡା କଣ ଶୁଖିବ ଗୋଟେ ଦିନରେ ମୁଁ ୱାସିଂମେସିନ ରେ ସଫ ଫା କରି ଡ୍ରାଏ କରିଛି ହେଲେ ବି ସେ ଶୁଖିବନି।
ନା ଡ୍ରାଏ କଲେ ବି ଶିଖୁନି ମାନେ ସେ ଯୋଉ ମୋଟାର ଇ ଇଏ ଗୁଡା ରହିଯାଉଛି ସେମିତି।
ଆଜି କରିଦେଲି କଣ କି ଆଜି କାଲି ଭଲରେ ପବନ ବାଜିଲେ ମୁଁ ପୁଣି ତାକୁ ହଁ ଆଇରନ୍ କରିବି ସେ ପିନ୍ଧିକି ଯିବେ ସୋମବାର ଦିନ।
ମୁଁ ସେଇ କଥା ଭାବୁଛି ମାନେ ଯୋଉ ଆମେ ଦେଖୁଛୁ ସାଉଥ ଇଣ୍ଡିଆନ ରେ ଧୋତି ପିନ୍ଧୁଛନ୍ତି ଆକ୍ଚୁଆଲି ସେମାନେ ଠିକ୍। କରୁଛନ୍ତି ତାଙ୍କର ସେପଟେ ଯୋଉ ବର୍ଷା ସେ ସେଇ ସେ ଧୋତି ଫୋତି ପିନ୍ଧିକି
ସେଡ଼ା ଭଲ।
ଧୋତି ଫୋତି ପିନ୍ଧିକି ଶୁଖେଇ ଦଉଛନ୍ତି ପୁଣି ଆଉ ଗଟେ ଧୋ
ମୁଁ ତ ଗୋଟେ କରିଦେଇଛି ଧୋବା ମାନଙ୍କ ଭଳିଆ ଲଣ୍ଡ୍ରି ବ୍ୟାଗ୍। ତା ଦେହରେ ତ ଖାଲି ବା ବାପା ଛୁଆ ଦିଟାକ ଗୋଟେ ପରେ ଗୋଟେ ପିନ୍ଧି ଦଉଛନ୍ତି ତା ଦେହର ଫୋପାଡ଼ି ଦଉଛନ୍ତି। ପିନ୍ଧିଦଉଛନ୍ତି ସେଟା ପୁରା ଫୁଲ ତାର ତ ଦିନକୁ ଦିନକୁ ଚାରି ପାଞ୍ଚ ହଳ ପଡୁଛି। ଆଉ ସିଏ କେତେବେଳେ ବାନ୍ତି କରିଦେଲା କେତେବେଳେ ଖାଉ ଖାଉ ତାର ପଡିଗଲା
ହୁଁ ଛୋଟ ପିଲାମାନେ ତ ଦିନକୁ ଚା ଟା ହଉଛି କମ୍ପଲସରୀ ତାଙ୍କର ଆଉ ଯାହା ହେଲେ ବି ଟିକେ ମଇଳା ହେଲା ମାନେ ପକେଇବେ।
ଆଉ ସେଥିପାଇଁ ଗୋଟେ ଆଜି ତଥାପି ଅଧା ସଫା କରିଦେଲି। ଆଉ ବେଡସିଟ୍ ଫେଡସିଟ ଗୁଡା ବି ଅଛି ଯେ ତାକୁ ମୁଁ କହିଲି ବେଡସିଟ୍ ଗୁଡା କୋଉଠି ସୁଖେଇବା ଆଗେ ଏ ଏଇଗୁଡା ପ୍ୟାଂଟ ଶାର୍ଟ ଗୁଡା ଆଗେ ଦରକାର।
ମୁଁ କହିଲି ପ୍ୟାଣ୍ଟ ସାର୍ଟ ଗୁଡାକ ଆଗେ କରିଦିଏ ତାପରେ ପଛେ ଏଗୁଡା କରିବି।
ଏଇ ବେଡସିଟ୍ ଫେଡସିଟ ଗୁଡା କରିବି ପ୍ୟାଣ୍ଟ ସାଟ ଆଜିି ବହେ ସଫା କରିଦେଇଛି ଆଜି ପୁଣି କଣ ଯୋରରେ ବର୍ଷା।
ଆଜି ଅଧିକ ଜୋରରେ ବର୍ଷା ହଉଛି କାଲି ତ ଟିକେ ହେଲେ କମିଥିଲା ଦିନ ବେଳେ।
ହଁ ହଁ ଆଜି ଟୋଟାଲ ଛାଡୁନି ନିଜର ଯୋଉ ଡେଲି ଆମେ ପିନ୍ଧୁଛେ ସେ ଲୁଗା ବି ସୁଖେଇ ହଉନି।
ହୁଁ କାରଣ କାଲି ଯେମିତି ଟିକେ ଫାଙ୍କା ହେଲା ଆମ ସବୁ ଲୁଗାପଟା ନେଇକି ଆମେ ଉପରେ ଶୁଖେଇ ଦେଇଥିଲୁ ଶୁଖିବି ଗଲା
ଅଧଘଣ୍ଟା ଖଣ୍ଡେ ଫାଙ୍କା ହେଇଥିଲା ଆଉ ମୁଁ ସେତେବେଳେ ଶୁଖେଇଲି ଯେ ସେ ଖାଲି ପାଣି ଟା ଝଡିଗଲା ଲୁଗା ଗୁଡାକରେ। ତାପରେ ପୁରା ଶୁଖିନଥିଲା ମୁଁ ଆଣିକି ଘରେ ଏପଟ ସେପଟ ଏମିତି ବାନ୍ଧି ଦେଇଥିଲି ଆଉ ସେ ବାନ୍ଧିଦବା ଦ୍ଵାରା ଟିକେ ପବନ ବାଜି ଶୁଖିଗଲା। ଆଉ ସେମିତି ଥୋଇଲେ ବି ଗୋଟେ ଗନ୍ଧ ହବନି
ଅଁ ରଖିଦେଲା ମାନେ ଗନ୍ଧ ତାପରେ ବର୍ଷା ବର୍ଷି ଦିନରେ ସବୁ ଲୁଗାପଟାର ଗନ୍ଧ ତ ବହୁତ ଅଧିକ
ହଁ। ସେ ସେଇଟା ହିଁ ତ ଅସୁବିଧା ଏଇ ଯୋଉ ଗନ୍ଧଟା ମତେ ବେଶୀ ଉଁ ଅସୁବିଧା କରେ।
ହୁଁ କାରଣ ରୁମ୍ ସବୁ ବନ୍ଦ ନା ତା ଭିତରେ ଲୁଗାପଟାରେ ସବୁ ଗନ୍ଧ ଫନ୍ଧ ହେଲା ବେଳକୁ ମାନେ ଭଲ ଲାଗୁନି ଜମା ଯେତେ କମ୍ଫଟ ପକାଅ ଯେତେ ପକାଅ ସେ ଘରର ସେଇ ଯୋଉ ସେଇ କେମିକାଲ ସେ ଜିନିଷର ସ୍ମେଲ ଟା ବି ଘର ଭିତରେ ଭାରି ଅବାଗ୍ୟା ଲାଗେ।
କମ୍ଫଟ ପକେଇଲେ ବି ସେ ଯୋଉ ଗନ୍ଧ ନ ଶୁଖିବାର ଗନ୍ଧ
ନ ଶୁଖିବାର ହଁ କାରଣ ଘର ଭିତରଟା ପୁରା ବନ୍ଦ ରହୁଛି ନା।
ବର୍ଷା ଦିନରେ ଏଇ ଗୋଟେ ଅସୁବିଧା ହେଲା ଲୁଗା ସ ହେଇ ବା ନହେଲେ ଆଉ କିଛି ବର୍ଷା ହେଇଛି ଯାହା ହଉ ଯୋଉ ଏବେ ଗରମ ହେଇଥାନ୍ତା ପନ୍ଦର ଦିନ ଏଇଗୁଡାକ ଜଣା ପଡିଲାନି। ଆଉ ଏଇଠି ଦି ବର୍ଷା ଫର୍ସା ରେ ପଳେଇବ।
ଓଡିଶାରେ ତ ରଜ ଆସିଲା ମାନେ ଆମର ବି ରଜ ଆଉ। ରଜ ଆସିଲା ମାନେ ବର୍ଷା ଟା ଥୁଆ ତାପରେ ମହାପ୍ରଭୁଙ୍କର ଗାଧୁଆ ହବ ମାନେ ବର୍ଷା ହବ। ତ
ନାଇଁ ଏବେ ଗରମ ବି ବହୁତ ହେଇ ନଥାନ୍ତେ କି ଗରମ ହେଇ ଧନ୍ଦା ଯୋଉ ଏଇ ବର୍ଷା ଫର୍ଷା ପାଇଁ ଗରମ ଟା ଏତେ ଜଣା ପଡୁନି।
ହଁ।
ଆଉ। ସେଥିପାଇଁ ଏଇ ଯାହା ହଉ ଅଧା ଦିନ ତ ପଳେଇଲାଣି ଏ ବି ଆହୁରି ବି ଦି କଣ କହୁଛନ୍ତି ଆହୁରି ବି ସାତ ସାତ ଦିନ ବର୍ଷା ପା ଆହୁରି ଦି ଦିନ ଖଣ୍ଡେ ହବ।
ସାତ ଦିନି ବର୍ଷା ପରେ ପୁଣି ଯୋଉ ପ୍ରବଳ ଖରାକୁ ସେଇ ପ୍ରବଳ ଖରା ଆଉ।
ତାପରେ ହଁ ପ୍ରବଳ ଖରା ଛୁଆଙ୍କର ପାଠ ପଢା ଦି ଦିନ ହେଲାଣି କାଲି ସ୍କୁଲ ଯାଇ ନଥିଲା ଆଜି ବି ସ୍କୁଲ ଯିବ ସିଏ ନାହିଁ କରିଦଉଛି। ମୋର କିନ୍ତୁ ଇଚ୍ଛା ଥିଲା ସେ ଯାଉ ବୋଲି କେତେ ସ୍କୁଲ ବନ୍ଦ କରିବ।
ହୁଁ ବଡ ପିଲା ହେଲା ପରେ ସ୍କୁଲ ବନ୍ଦ କରିବା ଟା ଭାରି ଅବାଗ୍ୟା।
ଆଉ ଭାଗ୍ୟକୁ ଆମ ସ୍କୁଲ ଡ୍ରାଇଭର ବି ଫୋନ କରିଦେଲେ ଆଉ। ମ୍ୟାଡ଼ାମ ଆଉ ଝିଅ ସ୍କୁଲ ଯିବ? ମୁଁ କହିଲି ହଁ ଯାଇ ଥାନ୍ତା ଭାବୁଥିଲି କିନ୍ତୁ ସିଏ ମନା କରୁଛି ନା ଅଲରେଡିି ତିନି ଚାରି ଜଣ ମତେ ଫୋନ କରିକି ମନା କରିଦେଲିଣି ସେଥିପାଇଁ ମୁଁ ଫୋନ କରିକି ନିଜେ ସେ ବୁଝିଦେଲେ ଯିବ କି କଣ ହଉ ଯଦି ଫୋନ କରୁଛ ଆଜି ନ ଯାଉ ଆଉ କଣ ଯଦି ଯାଉନାହାନ୍ତି ନା ମୁଁ କହିଲି କାଲି କେତେ ପିଲା ଯାଉଥିଲେ ନା କାଲି ଜମା ତିନି ରୁ ଚାରି ଜଣ ପିଲା ଯାଇଥିଲେ। ମୁଁ କହିଲି ହଉ। ନ ଯାଉ ତାହାଲେ ଆଉ କଣ।
ଆ ଏତେ ବର୍ଷାରେ କେମିତି ପିଲାମାନେ ଯିବେ ଭାରି ଇଏ ନା।
ଭଳିଆ ହଉଛି ଜୋରେ ହଉଛି।
ସେ ପିଲାଙ୍କୁ ନେଇକି ରେଷ୍ଟ ନେଇକି ଯିବେ ସେମାନେ ପୁଣି ଆସିବେ ପଢାପଢି ତ ଅନଲାଇନ କରିଦବା କଥା କାରଣ ପିଲାଙ୍କର
କରିଦବା କଥା।
ହୁଁ କରି ସେମାନଙ୍କୁ କିଛି ଟାକ୍ସ କେମିତି ଦିଅ କି ଏଇ ଏଇ ପୃଷ୍ଠାରେ ଏଇ ଜିନିଷ ଗୁଡା ଅଭ୍ୟାସ କର, ସେମାନେ ତାଙ୍କର ଅଭ୍ୟାସ କରିବେ।
ଆସିବା ପାଇଁ କରୁନାହାନ୍ତି କିଛିନାହିଁ, ଆଉ ବର୍ଷା ଦିନ। ହଁ। ଏତେ ଜୋର ଏବେ ତ ଅସୁବିଧା, ତାପରେ ଆମର ଏପଟେ ମହାନଦୀ, ଟିକେ ବର୍ଷା ହେଲା ମାନେ ପାଣି ଖୋଲିବ। ଯୋଉ ତାଙ୍କ ସ୍କୁଲ ଟା ଯୋଉ ଜାଗାରେ ଅଛି
ହୁଁ ହୁଁ।
ସେଇଟା ଟିକେ ତଳ ଏରିଆ ସେଇ ଏରିଆ ରେ ପାଣି ହେଇଯାଏ।
ଓହୋ, ନାଇ ତାହଲ ତରିସ୍କି ଛୋଟ ପିଲ ମନେ ଯିବାଟା।
ପାଣି ଗୋଟେ ଜିନିଷ ଏବେ ନଥିବ ସାଙ୍ଗେ ସାଙ୍ଗେ କୋଉଠୁ ମାଡି ଆସିବ।
ହଁ ନାଇଁ ନାଇଁ ସେମିତିଥିଲେ ତ ଭୟ ଲାଗିବ କାରଣ ଲଗାତାର ବର୍ଷା ହଉଛି ଜାଣିକି ବି ଆମେ ଛାଡିବା ଟା ଭଲ ନୁହଁ।
ଆଉ ଯଦି ଉପର ମୁଣ୍ଡରେ ବି ଯଦି ବର୍ଷା ହଉଥିବ ସେ ପାଣି ଗୁଡାକ ଛାଡିଦବ ଛାଡି ଛାଡିଦବ ମହଦୀକୁ।
ଆମର ତ ମହାନଦୀ ନା, ଆଉ ମହାନଦୀରେ ପାଣି ହେଲା ମାନେ ଫୁଲିବ ନଦୀ। ତଳିଆ ଅଂଶ ଗୁଡାକ ପ୍ରଥମେ ପାଣି ପଶିବ। ଆମ ଘରଟା କିନ୍ତୁ ଉପର, ଆମ ଘରକୁ ଏତେ ସହଜରେ ମାନେ ଘାଇ ନହେଲେ ଏତେ ସହଜରେ ଆମର ପାଣି ଆସିବନି ଘରୁକୁ। କିନ୍ତୁ ତାଙ୍କ ସ୍କୁଲ ଟା, ମୋ ମାଉସୀ ଶାଶୁଙ୍କର ତାଙ୍କର ସବୁ ବର୍ଷ ବନ୍ୟା। ସବୁ ବର୍ଷ ବନ୍ୟା, ସବୁ ବର୍ଷ ଛାତରେ ରହିଥିବେ, ରିଲିଫ ତାଙ୍କର ଅଭ୍ୟାସ ପରିଣତି ହେଇଲାଣି, ତାଙ୍କୁ କିଛି ଲାଗୁନି ଆଉ। ଆଉ ଘରେ ସମସ୍ତେ କଣ କରୁଛନ୍ତି? ହ୍ୟାଲୋ?
ହଁ କୁହନ୍ତୁ?
ମୁଁ କହିଲେ, ଘରେ ସବୁ କଣ କରୁଛନ୍ତି ବୋଲି।
ଘରେ ସବୁ ଏଇ, କାଲି ତ ପ୍ୟାକିଂ କରିକି ସବୁ ଶୋଇଲା ବେଳକୁ ହେଲାଣି ରାତି ଦିଟା। କାରଣ ମୁଁ ମୋର ଜମା ବି ପ୍ୟାକିଂ କରିନଥିଲି ଏପଟେ ଘରେ ସବୁ କାମରେ, ଆଉ ଇଏ କାମରେ ସବୁ ରହିଯାଉଥିଲି। ଆଉ ସବୁ ଗାଡି ଆଜି ଅସି ସାଢ଼େ ପାଞ୍ଚଟା ସନ୍ଧ୍ୟା।
ସନ୍ଧ୍ୟା ସାଢେ
ହୁଁ ତାଙ୍କର ସବୁ ନାଇଟ୍ ପାଇଁ ବସ୍ ଗୁଡା ନା। ମାନେ ସେଇ ପଟ ଏରିଆକୁ। ମଜା କଣ, ମୋର ତ ଅଫିସ ଅଛି। ଖାଲି ଚାରି ଦିନ ହିଁ ମୋର ଯାହା ଇଏ କରିବି, ବାକି ଚାରି ଦିନରେ ମୋର ୱାର୍କ ଫ୍ରମ ହୋମ ବାଲା କାମ ଆଉ।
ଓହୋ ୱାର୍କ , ତାହଲେ ସେଇଠି ରହିକି କାମ କରିବୁ?
ସେଇଠି ରହିକି କାମ କରିବାକୁ ବାଧ୍ୟ କାରଣ ଛୁଟି ମତେ ବେଶୀ ମିଳିଲାନି, ସେମାନେ କହିଲେ କି ପାଞ୍ଚ ଦିନ ମାନେ ନିଜର ବାହାଘର ପାଇଁ ଆମେ ପାଞ୍ଚ ଦିନ ଛୁଟି ଦଉଛୁ। ତ ତମେ ଯାଉଛ ଭାଇ ବାହାଘରକୁ ସେମିତି ଆମେ ପାଞ୍ଚ ଦିନ ଛୁଟି ଦେଇପାରିବୁନି।
ଚାରି ତାରି ଆଉ ତାପରେ ବାର ତାରିକରେ ବାହାଘର।
ଟିଏଲ୍ ଯଉତୁ ଟିକେ ଭଲଥିଲା ସେ ଟିକେ ପ୍ରିଫରେନ୍ସ ବଗେରା ଦେଇକି ଚାରିଦିନ ପାଇଁ ଛୁଟି ଆପ୍ରୁଭ୍ କରି ଚି।
ହଁ ସିଏ ଉଁ ବା ଯୋଉ ଚୁ ଛୁଟି ଚା ଟା ସେଟା ବାହାଘର ବଳୁକୁ ନେଇଥାନ୍ତୁ ଆଉ ଏବେ ୱାର୍କଫ୍ରମ ହୋମ କରିଦେଇଥାନ୍ତୁ।
ନାଁ ନାଁ ମୁଁ ବାହାଘର ଟାଇମ୍ ରେ ହିଁ ଛୁଟି ନେଇଛି ସେଇଠି ଯାଇକି ୱାର୍କ ଫ୍ରମ ହୋମ କରିବି। କିନ୍ତୁ ଯୋଉ ବାହାଘର ପୂର୍ବଦିନ ପର ମାନେ ବାହାଘର ଦିନ ଆଉ ପରଦିନ ତେଣେ ତିନି ଦିନ ପଳେଇଲା ହଁ। ତିନି ଦିନ ପଳେଇଲା ଆଉ ରିଟନଟା ଗୋଟେ ଦିନ ଆମର ହେଇଗଲା ଚାରି ଦିନ ଆଉ କଣ।
ସେ ସମୟରେ ୱାର୍କ ଫ୍ରମ ହୋମ କରିହବନି ଲୋକ ଅଧିକ ହେଇଯାଇଥିବ ମେହେନ୍ଦି ହଳଦୀ ହେଲା ଅଳୁକୁ ୱାର୍କ ଫ୍ରମ୍ ହୋମ୍ ହୁଁ
ହଁ ନାଇଁ ସେଇ ତିନି ଦିନ ତ ଛୁଟି ଆଉ ତାପରେ ଆସିବାଟା ଗୋ
ହଁ ସେଇଆ।
ଏଇ ସବୁ ଅଫିସ୍ ଫଫିସ୍ ହେଲା ମାନେ ହଉଚି ଏଇଟା ହଉଚି ସବୁ ସବୁଠୁ ଗୋଟେ ଅସୁବିଧା। ଯୁଆଡ଼େ ଗଲେ ଗୋଟେ ବାନ୍ଧି ହେଇକି ଯିବ ପୁଣି ବାନ୍ଧି ହେଇକି ଆସିବ।
ଘରେ କରଥୁଲୁ ମାନେ ଅଫିସ କେତ ମାନେ ଏବେ କିଛି ଦିନ ହେଲାଣି ୱାର୍କଫ୍ରମ ହୋମ ର ଛ ନା ନାଇଁ ଖାଲି ଏଇ ବାହାଘର ପାଇଁ?
ନାଇଁ ନାଇଁ ମୋର ପରର୍ମାନେଣ୍ଟଲି ୱାର୍କ ଫ୍ରମ୍ ହୋମ୍ ହିଁ।
ଓହୋ ହୋ ହୋ ତାହେଲେ ଘର ଦେଖିକି ମାନେ ମୋ ସେମତି କଣ୍ଟିନ୍ୟୁସଲି ସେମତି ବସଚୁ ବସିକି ରହୁଚୁ?
ବସିକି ରହିବାକୁ ପଡ଼ୁଚି ମୋର ତ କାମ ସିଷ୍ଟମରେ ବସିକି ରହିବାକୁ ହିଁ ପଡ଼ିବ।
ଆ ଅବଶ୍ୟ ଘର ଦେଖିକି କରିହବ ମାନେ ଘର ସମସ୍ତଙ୍କୁ ଦେଖିକି ବି କରିହବ ଆଉ। ହବ।
ସେଇଟା ହଁ ତାଙ୍କର ଉପର ଘର ତ ଅଛି ସେଇଠି ଯାଇକି କରିବାକୁ ପଡ଼ିବ ଯେ କିନ୍ତୁ ମନ କଣ ବୁଝିବ କି ଗୋଟେ ନୂଆ ବୋଉଟେ ଆସିଥିବ ଗୋଟେ କଥାବାର୍ତ୍ତା ଘର ଗ ହଳି ଏସବୁ ଜିନିଷରେ ବସିି କାମ କରିବାଟା ତତେ ଭଲ ଲାଗିବନି ନାଁ ସେଇଟା ହଉଚି କଥା।
ସେଇଆ ତ।